ହ୍ୟାଲୋ। ଦିଦି
ହଁ। ହଁ।
ଦିଦି ରଜ ସପିଂ କରିବାକୁ ଯିବେନି କି?
ହଁ।
ଆଉ ତୁ ଆସୁନୁ ଆମେ ଯିବା ରଜ ସପିଙ୍ଗ କରିବାକୁ କୋଉଠିକି ଯିବା?
ଏଇ ଯିବା ବୁଲିକି ଯୋଉଠି ଦେଖିବା ଭଲ ଆଉଛି ଆଉ ସେଠି କିଣିବା ଆଉ।
ନା ଏବେ ତୁ ଆସିନୁ କେତେ ଦିନ ହେଲାଣି ଭୋଜି ଭାତ କରିନାହାଁନ୍ତି ଟିକେ ଚିକେନ ବିରିୟାନୀ ଟିକେ କରନ୍ତେ ଆଉ ଟିକେ ରାଇତା ଟିକେ କରନ୍ତେ ଲଗେଇ ଟିକେ ଖାଆନ୍ତେ ତ ଆସିବୁ କୋଉନ?
ମୁଁ ଯିବି ବୁଧବାର କରିବା ଆଉ।
ହଉ ହଉ ତୁ ଆଇ ଆଗେ ସପିଙ୍ଗ କରିବାକୁ କୋଉଠିକି ଯିବା?
ହେଲେ ଦେଖିବା ଯୋଉଠି ଭଲ ଲାଗିବ ସେଇଠି କିଣିବା ଆଉ।
ହେ ନା ଆମେ ପ୍ରଥମେ ଯିବା ଭୁବନେଶ୍ୱର ଯିବା ଭୁବନେଶ୍ଵରରୁ ଜୁଡିଓ ରୁ ଆଗେ ନେଇକି ଆସିବା ଡ୍ରେସ ପ୍ୟାଣ୍ଟ ତାପରେ ମେକପ ଜିନିଷ କିଣିବା ହେଲା।
ଦେଖିବା ଯୋଉଠି ଭଲ ଲାଗିବ ଆମକୁ ଆଉ।
ହଉ ଆଉ ଏଇନା କଣ କରୁଛୁ କଣ?
ଭୋଜିରେ କଣ କରିବା?
ଭୋଜିରେ କଣ କହୁଛି ଚିକେନ କଷା ଟିକେ କରିବା ତାପରେ ଟିକେ ବିରିୟାନୀ କରିବା ତାପରେ ଟିକେ ରାଇତା କରିବା ଆଉ କଣ କରିବା?
ହଉ ଦେଖିଆ ଆଉ ଆମେ ବଢିଆ ସେ କରିବା। ଆଉ ସମସ୍ତଙ୍କୁ ଡାକି ସମସ୍ତେ ମିଶିକି ଭୋଜି କରିବା ଆଉ।
ହଁ ରାନି ଦିଦିକୁ କହିବା ସମସ୍ତଙ୍କୁ କହିକି ଆମେ କରିବା ଆଉ।
ହଁ ସମସ୍ତେ ସାଙ୍ଗ ହେଇ କରିଦବା ଆଉ।
ଆଉ ତୋ ଦେହ ଭଲ ଅଛି ନା?
ହଁ ଦେହ ମୋର ବଢିଆ ଅଛି।
ଆଉ ତ କାମ ଏଇନା କେମିତି ଚାଲିଛି?
ହଁ କାମ ଧନ୍ଦା ସବୁ ଠିକ ଠାକ୍।
ତୁ ଘରକୁ ଯୋଉଦିନ ଆସିବୁ ମୋତେ ଟିକେ ଫୋନ କରିବୁ ହେଲା।
ହଁ ଫୋନ୍ କଲେ ଆମେ କରିବା ଆଉ। ବିରିୟାନୀ ଟା କିଏ କରିବ?
ବିରିୟାନୀ ଟା କରିଦବା କଣ କହନି କାହାକୁ କହିବା କହନି ପପି ଆଣ୍ଟିକୁ କହିବା ବିରିୟାନୀ କରିଦବ।
ନା ମ ଆମେ ମିଶିକି କରିଦବାନି।
ମିଶିକି କରିଦବା ଟିକେ କହିଦେଲେ ଟିକେ ହେଲ୍ପ ହେଇଯିବ ଆଉ।
ତୁ ଟିକେ ରାଇତା ଟା ଭଲକି ନେଇଦବୁ ଆଉ।
ରାଇତା ଟା ହଁ ମୁଁ ସେଇଟା କରିଦେବି ଆଉ କା କହିଥିଲେ ଦିଅ
ଭଲ ପିଆଜ କା ଶୁଣ ନା ତୁ
ହଁ ଯୋଉ କଣ କହୁଥିଲି। କହ୍ନେଇ ମୋ ଲାଗି ଆସିଲା ବେଳକୁ ଗୋଟେ ଡ୍ରେସ ନେଇକି ଆସିଥିବୁ
ହଉ କୋଉ ଭଳିଆ ତାହେଲେ କହିବୁ ଆଉ। ହଁ ମୁଁ କହିବୁ ଆଉ।
ଆଉ ଆଜି ଖାଇବାକୁ କଣ କରୁଛୁ?
ଖାଇବାକୁ ଯୋଉ ଖରା ହଉଛି ପଖାଳ ଦହି ପଖାଳ କରିଦେଇଛି।
ଆଉ କଣ?
ଆଉ କଣ ପୋଟଳ ଆଳୁ ଭଜା ହେଇଛି ଶାଗ ଭଜା ହେଇଛି ଆଳୁ ଅଘରା ହେଇଛି।
ଆଳୁ ପଖାଳ ତ ମୁଁ ଫେବରେଟ ତାପରେ ଆଉ କଣ କରୁଛୁ?
ଆଉ ପୋଟଳ ଭଜା ତୋର କଣ ଫେଭରାଇଟ ନୁହଁ କି?
ହଁ ପୋଟଳ ଭଜା ଆଳୁ ଭଗରା ଏ ସବୁ ମୋ ଫେଭରାଇଟ ନୁହଁ କି?
ହଁ ତ ଆରାମସେ ଖାଇବୁ ପଳେଇ ଆସୁନୁ ଖାଇବୁ।
ହଁ ମୁଁ ଏଇନା ଖାଇବାକୁ ଏଇନା ଯିବି ଭୁବନେଶ୍ଵରରେ ନା। ମୋର ଆଉ କିଛି କାମ ନାହିଁ ତୁ ଘରକୁ ଖାଇ ଦିନେ ବିରିୟାନୀ କରିବା ତାପରେ ପଖାଳ କରିବା ଆଉ ଖାଇବା ଆଉ।
ଖାଇବା ପୁରା ମସ୍ତି ହବ ଆଉ।
ହୁଁ ଆଉ ବଡ ପା ବଡ ବୋଉ ଦେହ ଭଲ ଅଛି ନା?
ହଁ ସମସ୍ତଙ୍କ ଦେହ ଭଲ ଅଛି।
ବିକି ଭାଇ ନା ସେ କଲେଜ ରୁ ଆସିନି ଲୋ ଆସିବ ରଜ ଥିବ ଦି ଦିନ ତାର ଛୁଟି ହବ କଲେଜ ଆସିବନି କି।
ଓହୋ।
ଏତେ ନ ଆସିଲେ ଭଲ ଜାଣିଚୁ ନା
ସତ ନା କଣ ମାଡ ଗୋଳ କରୁଚି ବୋଲି
ମତେ ବାଡଉଚି ତୁ କଣ ପାଇବୁ।
ହଁ। ହେ ନା ମ ଛୁଆ ଟା ଆସିବ ବୁଲିବାଲି ଯିବ ଆଉ।
ତତେ ଲାଗୁଚି ଛୁଆ ଟା ଆଉ ସେ ମତେ ଯୋଉ ବାଡହଉଚି ସେଟା ତୋତେ ଦେଖା ହାଉନି।
ଏ ମାରିବା ଭାଇ ଟା ହେଇଚି ମାରିବନି ନା।
ଯୋଉ କଣ କହୁଥିଲି କହନି ବିକି ଭାଇ?
ହଁ ସିଏ ଅଛି ତା ତା କାମରେ ଅଛି ଆଉ।
ବିକି ଆଇ ବଡ ବାପା ବଡ ଭାଇ ଏକାଥରେ ନେଇକି ଆସିବୁ ଏକଥା ଘରକୁ।
ହଁ ସମସ୍ତେ ନେଇ ଯିବି ଆଉ।
ତ ଆସିଲେ ହଁ ତ ଭଲ ସେ ପୁରା ଫିଷ୍ଟ ଭୋଜି ଭାତ କରି ଖାଇ- ବୁହିକି ଯିବା ଆଉ ତାପରେ କୁଆଡେ ବୁଲିବାକୁ ଯିବା ବୁଲିବାକୁ ଯିବା ମୁଁ ବିରଯା ଦେଖ ଦେଖିନି ବିରଜା ଯିବା ବୁଲିବାକୁ ହେଲା ଗୋଟେ ଗାଡି କରିଦବା ଆଉ ବିରଜା ଯିବା ଦେଖିବାକୁ
ହଁ ହଁ ସମସ୍ତେ ପଳେଇବା ଗୋଟେ ଭୋଜି ଭଳିଆ ହେଇଯିବ ବଢିଆ ଲାଗିବ
ହଁ ବିରଯା ଯିବା ତାପରେ ଟିକେ ଯିବା କୁସୁମା ଯିବା ଯାଜପୁରରେ ଯେତିକ ଜାଗା ଅଛି ସବୁ ବୁଲିକି ବାଲିକି ଆସିବା
ଏୟୁ ଯଉ ଏଇ ଖରା ଏଇ ଯଉ ଖରା ହଉନି ତ ସବ ବୁ ଦିନି ବର୍ଷା ଘଡ଼ଘଡି କେତେ ମାରୁଚି ତମ ସେ ପଟେ ହଉଚି ନା?
ହଁ ତୁ କହନା ସକାଳୁ ଖରା ହଉଚି ଚାରିଟା ବେଳ ହେଲେ ଯୋଉ ବର୍ଷା ହଉଚି ତୁ କହନା। ରା ରାତିକୁୁ ତୁ କହୁଚୁ ଖରା ବେଳେ ଟିକେ ଟିକେ ଗରମ ଲାଗୁଛି ଆମେ ଟିକେ ବସି ଉଠି ପାରୁନୁ ରାତିକୁ ଟିକେ ଯୋଉ ସନ୍ଧ୍ୟାବେଳ ଟିକେ ବର୍ଷା ହେଲେ ରାତିକୁ ଟିକେ ଶାନ୍ତିରେ ଟିକେ ଶୋଉଚୁ ଜାଣିଚୁନା ଟିକେ ଥଣ୍ଡା ଲାଗୁଚି ରାତିକୁ ଟିକେ ଶୋଇଲା ବେଳକୁ। ଘଡ଼ଘଡ଼ି ବା ଜୋରେ ମାରୁଚି ଏଠି ସେଠି ମାରୁଚି ନା?
ହଁ ବା ସବଳ ମାତ୍ରାରେ ବା।
ଏଠି ମାନେ ଏତେ ଜୋର ଘଡଘଡି ମାରୁଚି ତୁ ମାନେ କହିବାର କଥା
ସେ ଏଠି ପା ଯୋଉ ଗଛ ଫଛ ସବୁ ସବୁ ଭାଙ୍ଗି ଭୁଙ୍ଗିକି ରାସ୍ତା ରେ ପଡିକି ପୁରା ଆଉ ଯାଇ ଆଉ ଯିବା ଆସିବା
ଆବେ ଜାଣିଚୁ ନା ଆମ ପିଜୁଳି ଗ ଛ ଭାଙ୍ଗି ଯାଇଚି ଚି ବୁଝିଲୁ? ପିଜୁଳି ଗଛ ଭାଙ୍ଗି ଯାଇଚି ତାପରେ କଲା ଗନି ପିଜୁଳି ଯୋଉ ଗୋଟେ ଡାଳରେ ଯଉ ଯେତିକ ଥିଲା ସୁଦ କଷି ତା ଦେହରେ ଦିଟା ଖଣ୍ଡର ପାଚ ଥିଲା ତାକୁ ମୁଁ ଗୋଟେ ପେ ପପିବାରେ ଗୋଟେ ଆମେ ଖାଇଲୁ।
ଓହ ଏଥିବା ଗାଡି ଅ ଉପରେ ପଡିକି ସବୁ ଭାଙ୍ଗି ଭୁଙ୍ଗି ଯାଇଛି ଗାଡି ଫାଡି ନାହିଁ।
ଗାଡି ଉପରେ ଗଛ ପଡିଯାଇଚି।
ଗାଡି ଫାଡି କିଛି ଆଉ ନାହିଁ ସବୁ କାଚ ଫାଚ ଭାଙ୍ଗି
ଏ ହେ ପୁରା ଏମିତି ଅବସ୍ଥା କରିଚି ବର୍ଷା।
ଗାଁରେ ତ ବଢିଆ ସଜନା ଫଜନା ଗଛ ଭାଙ୍ଗୁ
ହଁ ବେ ସଜନା ଆ ଆଉ ଅମୃତଭଣ୍ଡା ପିଜୁଳି ଗଛ ବୁଝିଲୁ। ସ- ସ-ସଜ ସଜନା ରାତିରେ ଭାଙ୍ଗିଲା କାଲି ସକାଳ କୁ ସଜନା ଭାଗ। ପିଜୁଳି ରାତିରେ ଭାଙ୍ଗିଲା ମାନେ ତା ସକା ସକାଳୁ ପିଜୁଳି କଟାଇକି ଖିଆ ହେଲା ବୁଝିଲୁ ଅମୃତଭଣ୍ଡା ଭଙ୍ଗା ହେଲା ଅମୃତଭଣ୍ଡା ସକାଳୁ କୁ କଣ ହେଲା କହନି। ସନ୍ତୁଳା ହେଲା ଡାଲମା ହୁଁ ହୁଁ ବୁଝିଲୁ।
ଗାଁ ରେ ରହିଲେ ଏଇ ଲାଭ ବା।
ଗାଁରେ ରହିଲେ ଆଉ କଅଁ କହୁଚୁ ତୁ ଗାଁରୁ ପଳେଇଚୁ ଆଉ ଗାଁ ରେ ଆମେ କେତେ ଖାଉଚୁ କଅନି।
ସେ ବା ମୁଁ ବହୁତୁ ମନେ ପକଉଚି ସେଇତି ପାଇଁ ଗାଁକୁ।
ହେଲା ଆ-ଆମେ ଆମ୍ବ ଫିଷ୍ଟ୍ କରିଥିଲୁ ଜାଣିଚୁ ନା। ଆମ୍ବ କଞ୍ଚା କା-କା-କ କଞ୍ଚା ଆମ୍ବକୁ ପୁରା କା ଟିକି ପୁରା ଲୁଣ ଲଙ୍କା ଦେଇକି ପୁରା ଯୋଉ ଉସ୍ କି ପାଗ କରିଥିଲ ଲୋ ହେଲା। ତୁ ଆଇ ଆଇ ଆଉ ଦିଟା ଗଛରେ ଅଛି ପାରି ଦବା ତୋର ମୋର
ତମ ଘର ଆଗରେ ଯୋଉ ମିଠା ଆମ୍ବ ଗଛ ଥିଲା ସିଏ ଏ ଅଛି ନା ସରିଗଲାଣି।
ହେଁ ତା ଧିଅରୁ ରଖିଚି ନା କାହାକୁ ପାରେଇ ଦଉନି ତୁ ଖାଇବୁ ମୁଁ ଖାଇବି ମୁଁ ସବୁ ରଖିଛି ପା।
ଆଉ ରଖିଦେ ରଖିଦେ ରଖିଦେ ଆମେ ଗଲେ ଖାଇବା ହେଲା ଗାଁରେ ଯୋଉ ଜାମୁ କୋଳି ଜାମୁ କୋଳି ହୁଏ ନି।
ହବ ନା ଆଉ।
ଦେଖିବୁ ହେଲାଣି କଣ?
ହଁ ଯାଇକି ଦେଖିବି ବାରିପଟ ଗଛ ଟା ଦେଖିବି ଯଦି ହେଇଥିବ ତୋଳିଥିବି ତୁ ଆସିଲା ବେଳକୁ ଆଉ।
ସେ ଆମ ଗଛରେ ସେଇ ଯୋଉ ଖଜିୁରି ଗଛରେ ଖଜିୁରି ହେଇନି।
ହଁ ବେ ଖଜିରି ହେଇଚି କିନ୍ତୁ ପାଚିନେଇ ଗୋଟେ ପାଲ ନେଇକି ପକେଇକି ପାରିଲେ ହୁଅନ୍ତା।
ଆ ସେ ପାଚୁ ପାଚିଲେ ଏ ଯିବା ଆଉ। ପାରିବା ମୁଁ ଯାଏ ଦେଖେ ମୁଁ ଗଲାବେଳୁ ପାଚି ନଥିବ?
ହଁ ବେ ରଜ ବେଳକୁ ପାଚି ଯଇଥିବ ମ କଞ୍ଚା ଗୁଡା ତ ଅଛି ଦେଖା ତ ହଉଚି କଞ୍ଚା। ଦେଖିବା ଆସିଲା ଯଦି ପାଚିଯାଇଥିବ ଯଦି ଭଲ କ ଥାଉ। ବୁଝିଲୁ ଆବେ ପଣସ ଉ ଉ ଯୋଉ ପପେଇମି ବାପ ଘରୁ ଗୋଟେ ଆଇଚି ବେ ପଣସ। କାଇଁ ହେଲା।
ସେ ପାଚିଛି ନା ପାଚିନି?
ପାଚିନି ଆଉ
ସେ ପଣସ ଫଣସ ଖାଇଲେ ମଞ୍ଜି ମୋ ପାଇଁ ରଖିଦବ ହେଲା ଭା
ହଁ ମଞ୍ଜି ରଖି ତାପରେ ପଖାଳରେ ଚଟଣି କରି ଶୁ ଖେଇକି ଚଟଣୀ କରିଖାଇବା।
ହଁ ତାପରେ ଖାଇବା ଆଉ।
ତୁ ମାନେ ଗୋଟେ ଜିନିଷ ଭୁଲିଗଲୁ।
କଣ ଖୁଡି କଣ ଭଲ ଅଛି ନା?
ହୁଁ ତୋ ଖୁଡି ଭଲ ତୋ ଦାଦା ଭଲ ସମସ୍ତେ ଭଲ ତୋ ଆମ୍ବୁଲ ପାଗ ଟା ଭୁଲିଗଲ
ହେ ହେ ଭେଦେଇ ର ତୁ ମୁଁ ଗଲେ ଖାଇବା ହେଲା।
ଆମ୍ବୁଲ ପାଗ ଟା ତୁ କେମିତି ଭୁଲିଗଲୁ ସେଇଟା ମୁଁ ଭାବୁଛି ଆମ୍ବୁଲ ପାଗ ତୋର ମୋର କେତେ ଫେବରଟ କହନି।
ସିଏ ଆମ ଆମେ ଖାଇବା ଆଉ ଗଲେ ଆମ ଆଉ ଯା ଗଲେ ସିନା ହବ ଯାଇ ହେଲେ ସିନା ହବ ହୁଁ।
ତୁ ତୁ ତୁ ରଜ ଥିବ ଦିନେ ଆସିବୁ। ବଡ ବୋଉ ବଡ ବା ଭାଇ କୁ ନେଇକି ଆସିବୁ। ଆମେ ସବୁ କରିବା ଆଉ।
କଲେ ଗୋଟେ ମଜା ହଁ ହବ ଆଉ।
ଆଲୋ ଜାଣିଛୁ ନା ଯୋଉ ପ ପି ନନା ଘର ଗାଡିରେ ମାଙ୍କଡ ଚଢିକି ତାଙ୍କ କାଚ ଫଟେଇ ଦେଇଛି।
ଏ ପ୍ରଭୁ ଚଢ଼ିଗଲା ଫାଟିଗଲା।
ସେ କହନା କାଞ୍ଚନ ମାମୁଁ ଘର ଛାତ ଉପୁର ଡେଇଁଲା କାର କାର ଉପରକୁ ସେ ଗାଡି ପୁରା କାଚ ପୁରା ଛିନ ଛତ୍ର ହେଇଯାଇଛି।
ଗଲା ଆଉ ତ ଆଉ ଗା ଡି ଏନେ ପୁଣି ପଇସା ଖର୍ଚ୍ଚ।
ପୁଣି ପଇସା ଖର୍ଚ୍ଚ ଏତେ କଣ ପୁଣି ନିସା ସବୁ ଆମ୍ବରେ ଗଛି ଗଛରେ ଚଢି ସବୁ ଆମ୍ବ ଗୁଡା ଖାଇ ଦେଇଛି।
ହଁ ଆମ୍ବ ଖାଇଲା ଖାଇଲା ଗାଡି ଟା ଗାଡି କାଚ ଭାଙ୍ଗିବାର ଥିଲା ଧର ଆମ୍ବ ଯଦି ଖାଇଲା ଖାଇ
ଆମ୍ବ ଖାଇକି ପକେଇଛି ଗୋଟେ ଆମ୍ବ ପଠେଇଲା ମୋତେ ନିଶା କୁ ଗୋଟେ ଆମ୍ବ ଟେ ଦେଲା ମୁଁ ନେଇ ଆଇଲି ଘରକୁ
ହଁ
ହୁଁ ନା ବେ ତାକୁ ରଖିଛିି ବା ତୋ ପାଇଁ ସେଟା ତାର ଆମ୍ବିଳା ଗଛ ଆମ୍ୱ ଲୋ ପାଚିଲା ଯୋଉ ମିଠା ଗଛ ଆମ୍ବ ନୁହେଁଲ ଆମ୍ବିଳା ଗଛ ଆମ୍ବ
ହେ ଆମ୍ବିଳା ମୁଁ ଖାଇବିନି
ଆମ୍ବିଳା ତାର ଯୋଉ ମିଠା ଗଛ ଆମ୍ବ ତାର ଗୋଟେ ବି ନାଇଁ ମୁଁ ବା ପଳେଇଥିଲି ମାମୁଁ ଘରକୁ ନାଇଁ ଆମୁତିରେ
ମାମୁଁ ଘରକୁ ଯାଇଥିଲୁ କାଇଁ ମୋତେ ଫୋନ ଫୋନ ନାହିଁ କିଛି ନାହିଁ
ଏ ମାମୁଁ ଘରକୁ ମାଉସୀ ଝିଅର ବାହାଘର ପଇଲା ବୋଲି ହଠାତ୍ ଯିବା ଆସିଲା ଆଉ କଣ କି?
ଓ ହୋ ଯାହା ହଉ ବାହାଘର
ବାହାଘର ସାରିକି ଆଇଲି ହଁ ବାହାଘର। ସାରି ସୁରିକି ଆଇଲି ଏବେ ପୁଣି ନା ପୁଣି ମାମୁଁ ବାହାଘର ମାମୁଁ ପୁଅର ପୁଣି ବାହାଘର ପୁଣି ଚାଲେ।
ହଁ
ହୁଁ
ଆ ଯିବୁ ଫୁଣି ନା କଣ?
ପୁଣି ଯିବି ଏଇନା ମାମୁଁଘର। ଆଉ କଣ କହୁଛୁ?
ହଉ ଆଉ କଣ କହିବି?
ଆଉ ଯା ତୁ କଣ କରିବୁ ମୁଁ ଯାଉଛି ଟିକେ ଖାଇଦେଇକି ଆସେ। ହଉ ମୁଁ ରଖୁଛି ଆଁ।